ହ୍ୟଲୋ। ହ୍ୟାଲୋ?
ଜୟ ଜଗନ୍ନାଥ, କେମିତି ଅଛନ୍ତି ଆପଣ?
ହଁ ଭାଇ, ଜୟ ଜଗନ୍ନାଥ ଭଲ ଅଛି।
ତ ଏବେ କଣ କରୁଛନ୍ତି?
କଣ କରିବା ଏ ଆସିଛି ଟିକେ ବୁଲାବୁଲି କରିବା ପାଇଁ ତିନି ଦିନ ହବ ତ ବହୁତ ଜୋରସେ ବର୍ଷା ହଉଥିଲା ଆମେ ବାହାରକୁ ବାହାରି ପାରୁନଥିଲୁ, ଆଜି ଟିକେ ବର୍ଷ୍ ବର୍ଷା ନାଇଁ, ଟିକେ ପାଗ ଭଲ କରିବାରୁ ଆମେ ଟିକେ ବାହାରକୁ ବୁଲିବା ପାଇଁ ଆସିଛୁ।
ଆଜ୍ଞା। ହଁ ଏ ଆମ ଆଡେ ବି-ଇ-ଇ ବର୍ ସ ତ ଲାଗି ରହିଲାଣି ଏବେ ତ ଛାଡ଼ିଥିଲା କିଛି ସମୟ ହେଲା ତ ଏବେ ବି-ଇ-ଇ ବର୍ଷା ହଉଛି।
ଆଜ୍ଞା ଆଜ୍ଞା ଆପଣଙ୍କର ବର୍ଷା ହଉଛି ସେପଟେ?
ଆଜ୍ଞା, ତ ଟୁପୁରୁ ଟୁପୁରୁ ଷ୍ଟାର୍ଟ ହେଇଗଲାଣି ହବ ବୋଲି ତ ମେଘ। ତ ଆପଣଙ୍କ ଆଡେ ବି ଏଇଖା ମେଘ ହଉଥିବ।
ନାଇଁ ଆମର ଟିକେ ପାଗ ଟା କ୍ଲିୟର କରଛି ସେଥିପାଇଁ ଆମେ ବାହାରିଛୁ ଯେହେତୁ ଆମେ ଟିକେ ପଢାପଢି କରିବା ପାଇଁ ଆସିଛୁ ସେଥିପାଇଁ ଆଜି ଟିକେ ରବିବାର ଅଛି ଆମର କଲେଜଟି ଛୁଟି ଅଛି। ଆ, ସେଥିପାଇଁ ଆମେ ଭାବିଛୁ ଟିକେ ନନ୍ଦନକାନନ ବୁଲିବା ପାଇଁ ଯିବୁ ବୋଲି।
ଆଜ୍ଞା।
ଆପଣ ଆସିଛନ୍ତି କି କେବେ ନନ୍ଦନକାନନ ବୁଲିବା ପାଇଁ?
ଆପଣ ନନ୍ଦନକାନନ ଯାଇଛନ୍ତି ବୁଲିବା ପାଇଁ?
ଆସିଛନ୍ତି ଆପଣ?
ନା ଆପଣ ଜ ଯାଇଛନ୍ତି କେବେ ନନ୍ଦନକାନନ?
ନା। ନା ମୁଁ ତ ପଥମ ପାଇଁ ପଥମ ଥର ପାଇଁ ଏତେ ବଡ ସହରକୁ ଆସିଛି ମୁଁ ଏସବୁ ଜାଗା କେବେ ବୁଲି ନାହିଁ ଆଜି ପ୍ରଥମ ଥର ପାଇଁ ଯେହେତୁ ପାଗଟା ଆଜି ଟିକେ ଭଲ କରିଛି ତିନି ଦିନେ ହବ ବର୍ଷ ଷା ହଉଥିଲା ଆଜି ଟିକେ ପାଗଟା ଭଲ କରିଥିବାରୁ।
କଣ ଅଛି ଟିକେ କୁହନ୍ତୁ ନନ୍ଦନକାନନ ବିଷୟରେ?
ହଁ ଦେଖନ୍ତୁ ମୁଁ ତ ଏତେ ବଡ ସହରକୁ ପ୍ରଥମଥର ପାଇଁ ଆସିଛି ମୁଁ ତ କେବେ ବୁଲିବାକୁ ଯାଇନି ନନ୍ଦନକାନନ ଆଜ ଜି ଆମେ ଯିବୁ ବୋଲି ବାହାରିଛୁ।
ଁ ଆଜ୍ଞା ତ ଆପଣ ବହୁତ ଉତ୍ସାହିତ ଥିବେ ବି ଟିକେ ନନ୍ଦନକାନନ ହେକା ବୁଲି ଯିବା ପାଇଁ। ହ ହଁ
ହଁ ମୁଁ ତ ବହୁତ ଉତ୍ସାହ ଅଛି ଜୀବଜନ୍ତୁ ମାନଙ୍କୁ ଦେଖିବା ପାଇଁ ହିଁସ୍ର ଜୀବଜନ୍ତୁ ଯେମି ତିକି ବାଘ, ଭାଲୁ। ଏସବୁକୁ ତ ମୁଁ କେବେ ଆଖିରେ ଦେଖି ନାହିଁ ଆଉ ସେମାନଙ୍କୁ ଦେଖିବା ପାଇଁ ବହୁତ ଇଚ୍ଛା ଅଛି ମୋର।
ଆଜ୍ଞା।
ଆପଣ ଦେଖିଛନ୍ତି କେବେ ସେମାନଙ୍କୁ?
ନା ତ କେବେ ନନ୍ଦନକାନନ ଯାଇନି ତ କେବେ ସବୁବେଳେ ଟିଭିରେ ତ ଦେଖିଛି କିବା ମୋବାଇଲ ରେ ଦେଖିଛି। ରିଏଲରେ କେବେ ଦେଖିନି ସାମ୍ନାରେ ତ ମୋର ବି ଇଚ୍ଛା କେବେ ସାଙ୍ଗମାନଙ୍କ ସହ ମୌକା ମିଳିଲେ କିବା ଆପଣଙ୍କ ସହ ମୌକା ମିଳିଲେ କେବେ ଯିବାକୁ ସେ ମୁଁ ଚାହିଁବି।
ହଁ ଆପଣ କେବେ ଗୋଟେ ଆସୁନାହାନ୍ତି ଭୁବନେଶ୍ୱର ଆମେ ବୁଲିବୁ ପାଇଁ ଯିବୁ ନନ୍ଦନକାନନ ବୁଲିବୁ ଏଠି ଲିଙ୍ଗରାଜ ମନ୍ଦିର ବହୁତ ଲୋ ସେଟା ବି ବୁଲିବା ପାଇଁ ଯିବୁ ଆପଣ କେବେ ଗୋଟେ ଆସନ୍ତୁ।
ଆଜ୍ଞା ତ ମୁଁ ଗଲେ ନିଶ୍ଚୟ ଆପଣଙ୍କୁ ଜଣେଇବି।
ହଁ ଆଉ ଆପଣଙ୍କ ତାହେଲେ ବର୍ଷା ଆରମ୍ଭ ହେଇଗଲାଣି ସେପଟେ।
ଆଜ୍ଞା।
ହଁ ଭଗବାନଙ୍କୁ ଡାକନ୍ତୁ ଆମର ଏପଟେ ବର୍ଷା ଟା ନ ହଉ କାହିଁ ନା ବର୍ଷା ଷା ହେଲେ ଆମେ ଆଜି ବୁଲିବା ପାଇଁ ଯାଇପାରିବୁ ନାହିଁ।
ଆଜ୍ଞା। ଆପଣ ଯାଇକି ଭଲ ରେ ଦେଖିକି ଆସନ୍ତୁ ତ ମେଘ ହେଇଗଲେ ତ ସବୁ କିଛି ବିଗିଡିଯିବ। ଆପଣ ଦେଖିବା ପାଇଁ ବି ହଇରାଣ ହେବେ ଯାଇ ବିି ପାରିବେନି ଆପଣ।
କାହିଁକି ନା ଏମିତିରେ ଵି ଆମେ- ପଢା ପଢ଼ିବା ପାଇଁ ଆସିଛୁ ଆମର କେବଳ ରବିବାରଟା ହିିଁ ଛୁଟି ମିଳୁଛି ଆଉ ଆଜି ଭଳିଆ ଦିନରେ ଯଦି ଏମିତି ମେ ମେଘ ହବ ଆଜିକା ଦିନଟି ଯି ଚାଲିଯିବ ପୁଣି କାଲି ପାଖରୁ ସେ ପଢା ଆରମ୍ଭ ହେଇଯିବ ଆମେ ପୁଣି ବୁଲିବା ପାଇଁ ଯାଇପାରିବୁନି।
ଆଜ୍ଞା ତ ଆପଣ ଏବେ କଣ ପଢିବା ପାଇଁ ଯାଇଚନ୍ତି? ଯେମିତି କି ପ୍ଲସ ଟୁ ପ୍ଲସ ଥ୍ରୀ ତ କଣ ଯାଇଛନ୍ତି କଣ ପଢିବା ପାଇଁ
ମୁଁ ଏବେ ଆସିଛି ଟିକେ ଡିପ୍ଲୋମା କରିବା ପାଇଁ ମୁଁ ଡି ଡିପ୍ଲୋମା ହଁ ଡିପ୍ଲୋମା କରିବାପାଇଁ ଆସିଛି ଭୁବନେଶ୍ୱର।
ଆଜ୍ଞା କଉ କ
ମୁଁ କରୁଛି ମେକାନିକାଲ ଇଞ୍ଜିନିୟରିଂ କରୁଛି ଡିପ୍ଲୋମା ଭୁବନେଶ୍ୱରରେ
ହ୍ୟାଲୋ
ହ୍ୟାଲୋ
ହଁ ଆଉ ଥରେ କହିପାରିବେ କି-
ହଁ ମୁଁ କହିଲି ଡିପ୍ଲୋମା କରୁଛି ଇଜି ମେକାନିକାଲ୍ ଇଞ୍ଜିନିୟରିଂ ରେ ଭୁବନେଶ୍ୱରରେ ଆସି
ଆଜ୍ଞା କୋଉ କଲେଜ ଟା ସେ?
ଆଜ୍ଞା
କଲେଜ କଲେଜ ଟା ଆମର ହଉଛି ସେଞ୍ଚୁରିଆନ୍ କଲେଜ ଜାଣିଚନ୍ତି?
ଆଜ୍ଞା ଶୁଣିଛି ତ କେବେ ଯାଇନି କି ଦେଖିନି ତାକୁ ଶୁଣିଛି ମୋ ସାଙ୍ଗମାନେ ତ ସେଠି କହନ୍ତି ପଢିବାକୁ ଯିବେ ବୋଲି ଏବେ ବି ମୋ ସାଙ୍ଗମାନେ ତ ପ୍ଲାନିଂ କରିଛନ୍ତି ସେଠି ଯିବେ ବୋଲି ତ ସେ ପ୍ଲସ ଟୁ ପର ଯିବେ ବୋଲି
କଲେଜରେ ସେ ସେଞ୍ଚୁରିଆନ କଲେଜରେ ମୁଁ ଡିପ୍ଲୋମା କୋର୍ସ କରୁଛି ଏବେ
ଆଜ୍ଞା
ହ
ଆଉ ଏ ଦୁଇ ବର୍ଷ ତ ମୋର ହେଇଗଲାଣି ଆହୁରି ଗୋଟେ ବର୍ଷ ବାକି ଅଛି ଏ ପଢା ପଢି ସବୁ ଜୋର ସେ ଚାଲିିବାରୁ ଆମେ ମାନେ ବୁଲାବୁଲି କରିବା ପାଇଁ କୁଆଡେ ଯାଇପାରୁନି ଠିକସେ ଆଉ ଯେହେତୁ ଆଜି ରବିବାର ଅଛି ତ ଆମେ ଟିକେ ଭାବିଛୁ ବୁଲାବୁଲି କରିବା ପାଇଁ ଯିବୁ ଆଉ
ଆଜ୍ଞା ତ ଆ ଆପଣ ତ ଏକା ଯାଉ ନଥିବେ ଆପଣ ସାଙ୍ଗରେ ଦୁଇ ତିନୋଟି ସାଙ୍ଗ ହଉ କିମ୍ବା ବଡ ଭାଇ ହଉ କିମ୍ବା ବାପା ମା ହଉ ତାଙ୍କ ସହିତ ଯାଉଥିବେ ବାପା ମା ତ ଯାଇପାରିବେନି ଯେହେତୁ ଆପଣ ହଷ୍ଟେଲରେ ରହୁ ସାଙ୍ଗମାନଙ୍କ ସହ ଯାଉଛନ୍ତି।
ଅଛନ୍ତି ମୋର ଦୁଇଟା ଭାଇ ଅଛନ୍ତି ଆଉ ମୋର କିଛିଟା ସାଙ୍ଗସାଥି ଥି ମାନ ଅଛନ୍ତି ଆମେ ଚାରି ପାଞ୍ଚ ଜଣ ମିଶିକରି ଏକା ସାଙ୍ଗରେ ନନ୍ଦନକାନନ ଯିବୁ ବୋଲି ଇଚ୍ଛା କହିଛୁ
ଆଜ୍ଞା
ଆଜ୍ଞା
ତ ହ ଆଉ କିଛି ଜାଗାକୁହୁଛି ଯେମିତି ଚିଲିକା ରେ ଯାଇଛନ୍ତି ଆପଣ ବୁଲିବା କୁ ପୁରୀରେ ଯାଇଥିବେ ପୁରୀ କି ଯାଇଥିବେ ବୁଲିବା ପାଇଁ କୋଣାର୍କ ହେଉ ରାମଚଣ୍ଡୀ ହେଉ ସାଙ୍ଗମାନଙ୍କ ସହ ଯାଇଥିବେ ବୁଲିବା ପାଇଁ କିବା ରାମଚଣ୍ଡୀରେ ଫିଷ୍ଟ ବି କରିଥିବେ ଆପଣ କେବେ ଯାଇଛନ୍ତି ଭୋଜି କରିଛନ୍ତି ସାଙ୍ଗମାନଙ୍କ ସହ
ଦେଖନ୍ତୁ ପୁରୀ ତ ଆମେ ବହୁତ ଥର ଯାଇଛୁ କିନ୍ତୁ ଏଇ ଯୋଉ ଏବେ ଏ ଆପଣ ଜାଣିଥିବେ କିଛି ସମୟ ଭିତରେ କିଛି ଦିନ ଭିତରେ ଆସୁଛି ଆମର ରଥଯାତ୍ରା ଆଉ ଯେହେତୁ ଆମେ ଭୁବନେଶ୍ଵରରେ ଅଛୁ ଭୁବନେଶ୍ଵର ପୁରୀ ଟା ବହୁତ କମ ବାଟ ନା
ଆଜ୍ଞା
ଆଉ ଯେହେତୁ ଆମେ ଭୁବନେଶ୍ୱରରେ ଅଛୁ ଆମେ ସବୁ ସାଙ୍ଗସାଥି ଭାଇ ଭଉଣୀ ମାନେ ସବୁ ଭାବିଛୁ ଆମେ ତ ରଥଯାତ୍ରା ଦେଖିବା ପାଇଁ ଯିବୁ
ଆଗେ ତ ଆପଣ ରଜରେ ବି କୁଆଡେ ଯାଇଥିଲେ ବୁଲିବା ପାଇଁ ତ ମୁଁ ଯେମିତି ଯାଇଥିଲି ମୁଁ ଯେମିତି ଯାଇଥିଲି ପୁରୀ କୋଣାର୍କ ରାମଚଣ୍ଡୀ ସାଙ୍ଗମାନଙ୍କ ସହ ଯାଇଥିଲୁ ବୁଲିବା ପାଇଁ ତିନି ଦିନି ଧରି ରଜ ତିନି ଦିନ ହୁଏ ରଜ ସଂକ୍ରାନ୍ତି ପ୍ରଥମ ରଜ ଏବଂ ଲାଷ୍ଟ୍ ରଜ। ମୁଁ ଯାଇଥିଲୁ ରାମଚଣ୍ଡୀ ରାମଚଣ୍ଡୀରେ ବି ସାଙ୍ଗମାନେ ସବୁ ଫିଷ୍ଟ୍ କରି ଭୋଜିଭାତ୍ ଭାତ କରି ଆସିଲୁ, ତ ଆସିଲା ବେଳେ କୋଣାର୍କ ବି ଗଲୁ ସେଠି ବି ବୁଲିଲୁ ତାପରେ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରିଲୁ। ଆପଣ ବି ଯାଇଥିବେ କୋଉଠି ବୁଲିବା ପାଇଁ ବୁଲିବେ?
ହଁ ଯେହେତୁ ମୁଁ ଦୁଇ ବର୍ଷ ହେଲାଣି ଭୁବନେଶ୍ଵରରେ ରହୁଛି ରଜରେ ଆମର କଲେଜ ବି ଛୁଟି ଥିଲା। ସେଥିପାଇଁ ଆମେ ଲି ସାଙ୍ଗସାଥିମାନେ ସବୁ ମିଶି ଲିଙ୍ଗରାଜ ମନ୍ଦିର ବୁଲିବା ପାଇଁ ଯାଇଥିଲୁ। ହାଁ।
କଣ ଅନୁଭୂତି ରହିଲା ଲିଙ୍ଗରାଜ ମ ମନ୍ଦିର ପରିଦର୍ଶନ କରି ଟିକେ କହିପାରିବେ?
ଆପଣ ଜାଣିଥିବେ ଲିଙ୍ଗରାଜ ମନ୍ଦିରଟା ଓଡିଶାର ସବୁ ଉଚ୍ଚ ମନ୍ଦିର ବୋଲି ସେଟା ଆମେ ଶୁଣିଥିଲେ କିନ୍ତୁ ସେଦିନ୍ ସେଦିନ ଯାଇ ଆମେ ଆଉ ସେ ଲିଙ୍ଗରାଜ୍ ଯୋଉ ମନ୍ଦିରର ପ୍ରସାଦ ଖାଇ ଆମେ ସେଦିନ ଘରକୁ ଆସ୍ ଥିଲୁ, ସାଙ୍ଗସାଥିମାନେ ମିଶି ସେଦିନ ସବୁ ଲିଙ୍ଗରାଜ ମନ୍ଦିର ପ୍ରସାଦ ଖାଇଲୁ ଆଉ ବହୁତ ଭଲ ଲାଗିଲା। ବହୁତ ଖୁସି ବାସି ହେଇ ବୁଲାବୁଲି କରି ଆମେ ସେଦିନ ସନ୍ଧ୍ୟାବେଳେ ଆସି ଘରେ ପହଞ୍ଚିଲୁ।
ଆଜ୍ଞା।
ହୁଁ ଆଉ ପୁଣି ଆମେ ଭାବିଛୁ ରଥଯାତ୍ରାରେ ନିହାତି କଲେଜ ଛୁଟି ରହିବ ତେଣୁ ଆମେ ଭାବିଛୁ ରଥଯାତ୍ରା ଦେଖିବା ପାଇଁ ଯିବୁ।
ଆଜ୍ଞା।
ଆପଣ ଆସୁହାନ୍ତି କେବେ ରଥଯାତ୍ରା ଦେଖିବା ପାଇଁ ଯିବୁ ଆମେ ଏବର୍ଷ ଆପଣ ଆସୁନାହାନ୍ତି ଫାଙ୍କା ହେଇ ରଥଯାତ୍ରା ଦେଖ୍
ଆଜ୍ଞା କୁହନ୍ତୁ।
ହଁ ମୁଁ କହିଲି ଆପଣ କେବେ ଫାଙ୍କା ହେଇ ଆସୁନାହାନ୍ତି ଆମେ ରଥଯାତ୍ରା ବୁଲି ଆସିବା ଏଥର।
ଆଜ୍ଞା।
ହୁଁ ଆଉ ଆମେ ସାଙ୍ଗସାଥି ମାନେ ଭାବିଛୁ ଯେହେତୁ ଭୁବନେଶ୍ୱରରେ ରହୁଛୁ ରଥଯାତ୍ରା ବୁଲିବା ପାଇଁ ଆମେ ଯିବୁ ବୋଲି ଭାବିଛୁ।
ଆଜ୍ଞା ମୋର ଯିବିି ମଉକା ମିଳିଲା ମତେ ତ ମୁଁ ଆପଣଙ୍କ ସହ ଯିବାକୁ ଚାହିଁବି। ତ ଆପଣ ଗୁଣ୍ଡିଚାକୁ ଯିବେ ନା ବାହୁଡାକୁ ଯିବେ ବୋଲି କରିଛନ୍ତି?
ଆମେ ଭାବିଛୁ ରଥଯାତ୍ରା ଦିନ ହିଁ ଆମେ ଯିବୁ ବୋଲି ଭାବିଛୁ କାହିଁକିନା ଆମେ କେବେ ବିି ରଥ୍ ରଥଯାତ୍ରାରେ ଆସିନୁ ଯେହେତୁ ବହୁତ ଜୋରସେ ଭିଡ ହୁଏ ଆଉ ସେଥିପାଇଁ ଆମେ କେବେ ଆସିପାରିନାହୁଁ।
ଆଜ୍ଞା।
ହଁ ଆଉ
ହ୍ୟାଲୋ।
ଯେହେତୁ ଆମେ ଭୁବନେଶ୍ଵରରେ ଅଛୁ ବହୁତ ପାଖରେ ପୁରୀଟା ସେଥିପାଇଁ ଆମେ ଭାବିଛୁ ଏଥର ରଥଯାତ୍ରାରୁ
ଆଜ୍ଞା। ହ୍ୟାଲୋ। ହଁ କୁହନ୍ତୁ ଶୁଣୁଛି।
ଆଉ ଆପଣ ଏବେ ପଢାପଢି କଣ କରୁଛନ୍ତି?
ଏବେ ମୋର ପ୍ଲସ୍ ପ୍ଲସ୍ ଥ୍ରୀ ଚାଲିଛି।
ଆଜ୍ଞା ଆଜ୍ଞା, ଆଉ ଆପଣ ଭୁବନେଶ୍ୱର କେବେ ଆସୁଛନ୍ତି ଭୁବନେଶ୍ୱର ଆସୁନାହାନ୍ତି ଆମେ ସବୁ
ସାଙ୍ଗସାଥିମାନେ ମିଶି ଅନେକ ଅନେକ ଥର ମୁଁ ଯାଇଛି ଅନେକ ଆମ ବ୍ୟାଚ୍। ଦିଦି କତିକି, ହେଲା କି ତ ମୁଁ ଏମିତି କେବେ ବୁଲିବାକୁ ତ ଯାଇନି କିଛିଟା କାମରେ ମୁଁ ଯାଇଛି ଭୁବନେଶ୍ୱର। ଯେମିତି ବରମୁଣ୍ଡା କହିଲି। ମାଷ୍ଟରକିରୀ ଏମତି ଅନେକ ଥର ଯାଇଛି ତ କିଛିଇ ଜେଗା ମୁଁ ବୁଲିନି ତ କାମରେ ଯାଇଛି କାମରେ ହିଁ ଆସିିଚୀଭାରି ତମ କାମ କେବେ ମିଳିନିତ ମିିଳିଲେ ତ ମୁଁ ଆପଣଙ୍କ ସହ ନିଶ୍ଚୟ ଯୋଗାଯୋଗ କରିବି ଆପଣଙ୍କ ସାଙ୍ଗରେ ବୁଲିବାକୁ।
ହଁ ହଁ ନିଶ୍ଚିତ ଆପଣ ଆଉଁ ଆଗକୁ ଯେବେ କିଛି କାମପଡିବ ଭୁବନେଶ୍ୱର ଆସିଲେ ମତେ ନିହାତି କଲ୍ କରିବେ ମୁଁ ଆପଣଙ୍କୁ ଯୋଗାଯୋଗ କରିବି ଆପଣ ଆମ ବହୁତ ସାରା ଜାଗା ଏଠି ବୁଲାବୁଲି କରିବା।
ଆଜ୍ଞାକଉ ପାଣିଟା କମିଲାକି ଆଜ୍ଞା ତମ ମାନଙ୍କ ସହିତ ନିଶ୍ଚୟ ବୁଲିବା ପାଇଁ ଚାହିଁବି
ହଁ
ତ ଆପଣଙ୍କୁ ଉଁ ବି ଛୁଟି ମିଳିନି କି ମତେ ମୋତେବି ଟାଇମ ମିଳିଲେ ତ ମୁଁ ଆପଣଙ୍କ ସହିତ ନିଶ୍ଚୟ ବିଭିନ୍ନ ତୀର୍ଥସ୍ଥାନ ହଉଁ କିବା ଭୋଜି ହୋଉ ଆପଣଙ୍କ ସହିତ ମିଳିମିଶି ଯିବି ବୁଲିବାକୁ ମୁଁ ବି ଚାହିଁବି।
ହଁ ନିଶ୍ଚିତ, ଆପଣ ଯେବ୍ ଆପଣ ଯେବେ ଫାଙ୍କା ହେବେ, ଯେ ବେ ଆସିବେ ଏପଟେ ମୋତେ କହିବେ ଆମେ ନିଶ୍ଚୟ ଆପଣଙ୍କ ସାଙ୍ଗମାନେ ଆମ ସାଙ୍ଗମାନେ ସବୁ ମିଶିକରି ଗୋଟେ ଭୋଜିଟେ କରିବୁ।
ଆଜ୍ଞା ତ ସାଙ୍ଗମାନଙ୍କ ସହ ହଉ କିମ୍ବା ନିଜ ବନ୍ଧୁଙ୍କ ସହ ବୁଲିବା ପାଇଁ ତ ବଡ଼ ଭାଇଙ୍କ ଠାରୁ ସାଙ୍ଗରେ ବୁଲିବା ପାଇଁ। ତ ବହୁତ ଭଲ ଲାଗେ କାରଣ ବ୍ ସାଙ୍ଗମାନଙ୍କ ସହ ମିଶିକି ବୁଲିଟା କିଛି ମଜା ଅଲଗା ଥାଏ ଯେମିତିକିି! ସେ ବାପାମାଙ୍କ ସହ ହଉ କିମ୍ବା ନିଜ ଭଉଣୀ ସହିତ ହଉଁ ବୁଲିବାପାଇଁ ଗଲେତ ଏ ତାଠାରୁ ମଜା କିନ୍ତୁ ସାଙ୍ଗ ମାନଙ୍କ ସହ ଥାଏ।
ନିଶ୍ଚିତ ନିଶ୍ଚିତ କାହିଁକି ନାଁ ଦେଖନ୍ତୁ ପରିବାର ସାଙ୍ଗରେ ବୁଲିବାକୁ ଗଲେ ତମକୁ। କିଛିଟା ରୁଲ ରେଗୁଲେସ ମାନିବାକୁ ପଡିଥାଏ ତମେ ତମ ହିସାବରେ ବୁଲିବ୍
ତ ସାଙ୍ଗମାନଙ୍କ ତ ତ ସେମିତି କିଛି ବାଧ୍ୟତା କିଛି ନ ଥାଏ କିଏ ଯେ ଜାଗାକୁ ଯାଆନା, କି ସେ ଜାଗାକୁ ଯାଆନା, ତ ସାଙ୍ଗମାନେ ମିଳିମିଶି ଯାଅ ତ କିଛିଟା ସାଙ୍ଗମାନଙ୍କ ସହ ଆମେ ଗେଲ ଲ ଟା ହେଇଯାଉ ତ ଆମେ ଜଣକ ମୁଁ ବାଡି ଧରିକି ତାସାରଥିଲି ବହୁତ ମଜା ଲାଗିଥାଏ। ଏମିତିକି ଆମେଏଁ ବାପ୍ କଣାସ ବୁଲିବାକୁ ଗଲେଏ ଯଦି ଆଜ୍ଞା କୁହନ୍ତୁ?
ହଁ।
ହଁ ସେ ସାଙ୍ଗମାନଙ୍କ ସାଙ୍ଗରେ ଗଲେ ସେସବୁ କିଛି ରୁଲ ନାହିଁ ନଥାଏ ନାଁ, ଆମେ ଯାହା ଚାହିଁଥାଉଁ ଆମେ ନିଜ ଇଚ୍ଛାରେ କରିଥାଉଁ ସେ। ସେଥିପାଇଁ ଆମକୁ ସାଙ୍ଗମାନଙ୍କ ସାଙ୍ଗରେ ଯି ବୁଲିବାପାଇଁ ଟିକେ ଅଧିକ ଭଲ ଲାଗିଥାଏ।
ଆଜ୍ଞା।
ହଁ ଆଉ ଆପଣଙ୍କ ସାଙ୍ଗମାନଙ୍କୁ ନେଇକି ଆପଣ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି ଆପଣଙ୍କ ଜିଲ୍ଲାରେ?
ଆଜ୍ଞା।
ଆପଣଙ୍କ ସାଙ୍ଗମାନଙ୍କୁ ନେଇକି ଆପଣ କୋଉଠିଁ କୋଉଠିଁ ସବୁ ଯାଇଛନ୍ତି ଆପଣଙ୍କ ସାଙ୍ଗମାନଙ୍କ ସାଙ୍ଗରେ?
ସାଙ୍ଗ ମାନଙ୍କୁ ନେଇ?
ହଁ ଆପଣଙ୍କ ଜିଲ୍ଲାରେ ଆପଣ କୋଉଠି କୋଉଠି ସବୁ ବୁଲିଛନ୍ତି? ହଁ ହ୍ୟାଲୋ।
ହଁ ମୁଁ ସାଙ୍ଗ ମାନଙ୍କୁ ତ ନେଇକି ଅନେକ ଜାଗାକୁ ଯାଇଛି, ଯେମିତି କିି ରାମଚଣ୍ଡୀ। ହଉ କିମ୍ବା ଯାହାାନିଆ ବୋଲି ଆପଣ ଶୁଣି ଶୁଣିଥିବେ ଗୋଟେ ଜାଗା ଅଛି ସମୁ୍ଦ୍ର କୂଳ ଯାହାାନିଆ।
ଆଜ୍ଞା ଆଜ୍ଞା ହଁ ସେଇଟା ତ ବହୁତ ଲୋକ ପ୍ରିୟ ମୁଁ ବହୁତ ଶୁ
ପ୍ରସିଦ୍ଧ ଜାଗା ସିଏ ତ ଆମେ ସେଠିକି ବି ଯାଇଛୁ ସାଙ୍ଗ ମାନଙ୍କ। ଯୋଗ ଯୋଗାଯୋଗ କରି ସାଙ୍ଗମାନଙ୍କ ସହ ସେଠି ଯାଇଛୁ ବିଭିନ୍ନ ପାଖ। ବିଭିନ୍ନ ପ୍ରକାର ଭୋଜି ବି କରିଚୁ। ତ ସେଠି ସବୁ ଜିନିଷ ଉପଲବ୍ଧ ହେଇଯାଏ ତ ମଜାମସ୍ତି ପାଇଁ ମାଇକ୍ ଠାରୁ ଆରମ୍ଭ କରି ରୋଷେଇ ପାଇଁ ଟପ ମସଲା ମସଲି। ବିଭିନ୍ନ ପ୍ରକାର ସବୁ ଜିନିଷ ଉପକରଣ ସବୁ ମିଳିଯାଏ। ସୁଲଭ ମୂଲ୍ୟରେ। ଆଉ ସେଠି ଆମର ଭାଇ ଜଣେ ବି ଚିହ୍ନା ହେଇଗଲେଣି। ତ ଆମେ ବେଶୀ ସେଠି ସେଇ ଜାଗାକୁ ଯାଉ ସମୁଦ୍ର କୂଳକୁ। ତ ସମୁଦ୍ରରେ ସାଙ୍ଗମାନଙ୍କ ସହ ଗାଧେଇବା ପାଇଁ ବହୁତ ଭଲ ଲାଗେ।
ଆଜ୍ଞା, ଆଉ ଆପଣ ତାହେଲେ କେବେ ଗୋଟେ ଭୁବନେଶ୍ୱର ଆସନ୍ତୁ ସବୁ କିଛି ଜାଗା ଆମେ ବୁଲାବୁଲି କରିବୁ ସାଙ୍ଗରେ ଭୋଜି କରିବୁ ଭୋଜି ଖାଇବୁ ସବୁ ବହୁତ ସାରା ମଜାମସ୍ତି କରିବୁ। ହ, ହଉ ଭାଇ ଆମେ ଟିକେ ଏବେ ତ ବୁଲିବା ପାଇଁ ଆସିଚୁ
ପ୍ରକାର ଜିନିଷ ଉପଲବ୍ଧ ସେଠି ସବୁ ମିଳେ, ଏଠି ସାଙ୍ଗ ବହୁତ ଦିନ ଧରି
ହଁ ହଁ।
ହଁ ଭାଇ ହ ଆମ ଏବେ ବସ୍ ଆସିଗଲାଣି ମୋର ଟିକେ ଯିବାର ଅଛି ବାହାରକୁ ହଉ ତାହେଲେ ମୁଁ ରଖୁଛି ଆମେ ପରେ କଥା ହବା ଠିକ ଅଛି।
ଭାଇ ଠିକ୍ ଅଛି।
ହଉ ଭାଇ।
ଲୋ ହ୍ୟାଲୋ।